ହାଲୋ
ହାଲୋ
କଣ କରୁଚ?
ମୁଁ ବି ଏଇ ବସିଛି ଆଉ।
ଦେହ ଭଲ ଅଛି?
ହୁଁ, ଦେହ ଟିକେ ଅସୁସ୍ଥ ଅଛି।
କଣ ହେଇଛି?
ଜର ଆଉ ଘୋଳା ବିିନ୍ଧା, ଏଇଗୁଡା ସବୁ ଆଉ।
ଏଇ ଖରା ଦିନେ ଜର ତ ହେଲେ ସରିଲା ଆଉ।
ହୁଁ।
ମୋର ବା କାଲି ବି ଏଇ ହେଇ ବସ୍ ଟିକେ, ମୁଁ ବି କାଲି ରାତିରେ, ଏତେ ମୁଣ୍ଡ ବିନ୍ଧା ମୁଣ୍ଡ ବିନ୍ଧିଲେ, ଲବଙ୍ଗ ଖାଇଦେଲେ କମି ଯାଉଛି।
ଲବଙ୍ଗ ଖାଇଲେ କମି ଯାଉଛି?
କମି ଯାଉଛି ହଁ, ମାନେ ଖାଲି ଏମିତି ଲବଙ୍ଗ ଦି, ତିନିଟା ଚୋବେଇ ଦେଲେ କମି ଯାଉଛି।
ଓହୋ, ତାହେଲେ ମୋର ବି ଯେବେ ମୁଣ୍ଡ ବିନ୍ଧିବ ମୁଁ ବି ସେ
ହଁ, ସେଇଆ କରିବ, ଲବଙ୍ଗ ଖାଇଦବ, ମୁଁ ବି ଏଇଟା ଜଣଙ୍କୁଟୁ ଜାଣିକି କରିଲି କିନ୍ତୁ ଦେଖିଲା ବେଳକୁ କମିଗଲା। ଏତେ ମୁଣ୍ଡ ବିନ୍ଧା, ସବୁ ଟାବଲେଟ ହେରିକା ଖାଇକି ବି କମିଲାନି, ତାପରେ ଯେମତି ଲବଙ୍ଗ ଖାଇଦେଲି, ଘରୋଇ ଉପଚାର ଗୋଟେ ଗୋଟେ କାମ ଦିଏ ନାହିଁ?
ହଁ।
ଜର କଣ ଜୋରରେ?
ହଁ, ସେମିତି ଆଉ।
ଏଇ ଗରମରେ କାହିଁ ଜର ହରିକା ହଉଛି? ରଜ ଆଇଲାଣି ବୋଲି ଓ ଓଲଟା ଜର ହଉଛି, ଆଉ ନା?
ହଁ, ରଜ ଆଇଲାଣି ବୋଲି, ତା ଓଲଟା ହଉଚି।
ହଉଛି ହଁ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ରୁଟି ଆଉ ଆଳୁ ତରକାରୀ।
ଉହୁଁ।
ତମେ?
ମୁଁ ଖାଇଥିଲି ଉପମା ଆଉ ମଟର୍ ତରକାରୀ।
ନହୋ। ଆଉ ଦିନରେ ଆଜି କଣ ପ୍ଲାନ?
ପ୍ଲାନିଂ କିଛି ନାହି ଜର ଦେହ ତ ଅସୁସ୍ଥ ଖାଲି ଶୋଇବା କଥା ଆଉ।
ଘରେ ଅଛ?
ହୁଁ ଘରେ ଅଛି।
ଅଁ
ହୁଁ, ତମେ ଆଜି ମର୍ଣ୍ଣିଂ ରେ କେତଳେ ଉଠିଲ?
ମୁଁ ଉଠିଲି ଆଠଟାରେ।
ଟା।
ଆଠଟାରେ ଉଠିକି ହଁ ଆଠଟାରେ ଉଠିକି ଗାଧେଇ କି ଟିଉସନ କରୁଥିଲି। ଟିଉସନ ସାରିକି ଖାଇ କି, ଖାଇକି ଟ୍ୟୁସନ କରିକି ଏଇ ବସିଛି ଏବେ ଆଉ। ଚାଲିଛି କାମ ଆଉ କଣ ଏପଟ ସେପଟ
ଟ୍ୟୁସନ୍ ପୁରା ଠିକ୍ ଠାକ୍ ଚାଲିଛି।
ହଁ, ଟ୍ୟୁସନ ଠିକ୍ ଠାକ୍ ଚାଲିଛି। ମୁଣ୍ଡ ଯୋଉ ବିନ୍ଧୁଚି ଆଜି ବି ମାନେ ଦେହଟା ଭାରି ମାନ୍ଦା ମାନ୍ଦା ଲାଗୁଛି।
ଆଉ ଗରମ କେମିତି ହଉଚି?
ହଁ ଗରମ ହଉଛି ଏତେଟା ଏବେ ଜଣା ପଡିନେଇଁ। ଖରା ଦିଇଟା ବେଳକୁ, ବେଶୀ ହେଇ ଯା ଗୋଟେ ଦିଇଟା ବେଳକୁ। ତାପରେ ହେ ଖରାବେଳେ ତ ଏ ସି ରେ ଶୋଇପଡ଼ୁଚୁ ଆଉ ଜଣାପଡ଼ୁନେଇଁ।
କୁଆଡେ ପଦାକୁ ବାହାରିଲେ ସିନା ଇଏ।
ପଦା କୁ ବାହାରିଲେ ଗରମ ଅଧିକ ଲାଗୁଚି।
ହଁ।
ଆଉ, ସବୁ ଦେହପା ଠିକ୍ ଠାକ୍ ଅଛି, ଘରେ ସମସ୍ତଙ୍କର।
ହଁ ସମସ୍ତେ ଭଲ ଅଛନ୍ତି। ଆଉ
କଣ ପ୍ଲାନିଂ କରିଛ ଆଜି କୁଆଡେ ଯିବ ନା
ଆଜି କୁଆଡେ ନାହିଁ କିଛି ପ୍ଲାନିଂ ଏବେ ନାହିଁ ଘରେ। କୁଆଡେ ଯିବାକୁ ଇଚ୍ଛା ହୋଉନି।
ହଁ, ଗରମରେ କୁଆଡେ ବାହାରିବ।
ଆଉ କଁ କୁହ? ତମକୁ ସବୁଠୁ କୋଉ ଲାଇଫ ଭଲ ଲାଗେ, ମାନେ ସ୍କୁଲ ଲାଇଫ ନା, ପ୍ଲସ୍‌ ଟୁ କଲେଜର, ନା ଅଁ ଯୋଉ ଇଏର?
ମତେ ସ୍କୁଲ ଲାଇଫ ଭଲ ଲାଗେ। ତାଠାରୁ, ପ୍ଲସ ଟୁ ଲାଇଫଟା ଟିକେ ଭଲ ଅଧିକ ବେଟ ଟର ଯାଇଥିଲା, ଭଲ ଲାଗିଥିଲା।
ମେମୋରିଜ ଅଧିକ କୋଉଥିରେ।
ପ୍ଲସଟୁ ଲାଇଫରେ ବେଶୀ ମେମୋରି ମାନେ, ସାଙ୍ଗମାନଙ୍କ ସହି ତ ବଢିଆ ବଣ୍ଡିଙ୍ଗ ଥିଲା ହଁ। ବହୁତ ଭଲ ସମସ୍ତେ ପୁରା ମିସିଙ୍ଗ ଆମେ ପୁରା ଏମିତି କରିଥିଲୁ କି, ମାନେ ଆମେ ଡେକୁଲା ମାନେ ଡେ କମ ପିଲା ଥିଲୁ। ହଷ୍ଟେଲ ପିଲାଙ୍କ ସହିତ ଆମର ଅଧିକ ବଣ୍ଡିଙ୍ଗ ଆମେ କୋଉ ପୁଅ ପିଲାଙ୍କ ସହିତ ଗପୁନା କିଛି କରୁନା। ଆମେ ଦିନେ, ମାନେ ହଷ୍ଟେଲ ୱାଡେନ ଗାଡି ବୁଲୁଚି। ଆମେ, ମାନେ ପଦାକୁ, ଆମର ଆଲାସ ନାହିଁ ଯିବା ପାଇଁ। ଖାଇବା ଟାଇମ୍ ରେ ଯେ ଏ ଖାଇବା ଟାଇମ୍ ରେ, ଆମେ ଯାଇକି ହଷ୍ଟେଲରେ ପିଲା ପଇସା ଦେଇଥିଲେ, ଆମେ ସବୁ ମି କି, ବିରିୟାନୀ ଆଣିକି, ପଛ ବେଞ୍ଚେ ରେ ଖାଇଦେଲୁ। କେହି ବି ଜାଣି ପାରୁନଥିଲେ।
ତାର ମଜା ପୁରା ଅଲଗା ପ୍ରକାର।
ହଁ ସେଟା ପୁରା ମଜା ଅଲଗା।
ତାପରେ ଗୋଟେ ତାପରେ ବଣ୍ଡିଙ୍ଗ ଯଦି ସମସ୍ତଙ୍କ ଭିତରେ ଭଲ ଥିବ ପୁରା ମାନେ ଗୋଟେ ଗୋଟେ ଏରା ତ ମେମୋରି ହେଇକି ରହିଯିବ।
ଅଁ ହଁ।
ସମସ୍ତେ ସମସ୍ତଙ୍କୁ ହଁ।
ମୁଁ ତମର କେମିତି କଣ?
ମୋର ବି ସେଇ ମୋର ପ୍ଲସ ଟୁ, ବହୁତ ମାନେ ମୋ ସ୍କୁଲରେ ବି ବହୁତ ମେମୋରିଜ୍‌ ଅଛି ମାନେ, ଯେହେତୁ ମୁଁ ନୂଆ ନୂଆ ସ୍କୁଲୁ ଯାଇକି ମାନେ ଫାଷ୍ଟ ଯେତେବେଳେ ଗ ମେ ଏଠି ପଢୁିଥିଲି ତାପରେ ଆଉ ଗୋଟେ ଜାଗା ଯାଇ ପଢିଲି ସେଠି ମାନେ ଫାର୍ଷ୍ଟ ଫାର୍ଷ୍ଟ ମୁଁ କାନ୍ଦ ଲାଗିଲା କାଇଁ କେହି ସାଙ୍ଗ ସ ସେଠି ଗୋଟେ ପୁଣା ସାଙ୍ଗକୁ ଛାଡିକି ଯାଇଁକି ଆଉ ଗୋଟେ ଜାଗାରେ ପଢିବା ଭାରି କଷ୍ଟ।
ହଁ।
ତାପରେ ସେଠି କେତେ ଦିନି ଗଲା ପରେ ବ ମାନେ ତାପରେ ବହୁତ୍ ସେଠି ମେ ମେମୋରିଜ ହେଇଗଲା ମାନେ ବହୁତ ଆ ଏକ୍ଟିବିଟୀ ହେରିକା ହୁଏ ସେ ସାର୍ ମ୍ୟାମ ହେରିକା ବି ବହୁତ ମାନେ ଭଲ ମଜା କରନ୍ତି। ଭଲ ଚାଲିଥିଲା ହଉ ତାପରେ ପ୍ଲସ ଟୁ ରେ ବି ପ୍ଲସୁ ଟୁ ଆହୁରି ମାନେ ଭଲ ପୁରା ମେମୋରିଜ ରହିଛି ପୁରା। ଆ ଗ୍ରାଜୁଏସନ ରେ ହଁ। ସବୁ ଭଲ ଖାଲି ଯିବା ଆସିବାରେ କଷ୍ଟ ଦେଇଦେଇ ଜଣା ପଡିଲାନି ତିନି ବର୍ଷ କୁଆଡେ ପଳେଇଲା।
ହଁ ମୋର ବି ସେୟା।
ଟ୍ରାଭେଲ କରିି କରି ଜୀବନ ପଳେଇଲା।
ବସ ରେ ଖାଲି ଯା ଆସେ ତା ଛଡ଼ା ଆଉ କିଛି ନୁହଁ ଯା
କିଛି ନାହିଁ କାହା ସହିତ ବି ଗୋଟ କିଛି ବଣ୍ଡିଙ୍ଗ ସେମିତି ନୁହଁ।
ହଁ ଆମେ ଏଠୁ ଯାଉ ଆମେ ତିନି ଜଣ ଯାଉ ଆମେ ବାସ ସେତିକି ଆଉ ଆମର ସେଠି ଆଉ କାହାର କି କିଛି ଲେନ୍ ଦେନ୍ ନାହିଁ ଯିବୁ କେମିତି ମା ଆମେ ଯିବା ଟାଇମରେ ଆମର ଆସିବା ମାଇଣ୍ଡ ଟା ଆଗେ ଥିବ ଆମେ କେମିତି ଆସିବୁ ବସ ରେ କେମିତି ବସ୍ ମିଳିବ କଣ କରିବ ଆମର ସବୁବେଳେ ଏଇ ମାଇଣ୍ଡ୍ ଥାଏ।
ଗୋଟେ ଗୋଟେ ଜିନିଷ ପୁରା ମେମୋରି ହେଇକି ରହିଯିବ ମାନେ ମାନେ ଭାବିବୁ କୋଉ ସେ ଦିନ ଗୁରା ସବୁ ପଳା ଆସନ୍ତି ନା। ଆଉ ଟିକେ ସେ ଲାଇଫ କୁ ସବୁ ଏଞ୍ଜୟ୍ କରିବା ପାଇଁ ଦିନକୁ ଦିନ ବଡ ହେଲେ ସେତେ ମାନେ ଟେନସନ୍।
ହୁଁ ଏବେ ଆହୁରି ଘରେ ବସି ବସି ଭାରି ବିରକ୍ତ ଲାଗୁଛି। ଆହୁରି ସେମିତି ବରଂ ବସ ରେ ଯାଉଥିଲୁ କିଛି ନାହିଁ ହୁଁ।
କିନ୍ତୁ ଆମେ ଭାବୁଥିବା କେମିତି ସରିଯିବ ଏବେ ମାନେ ତୁ ତୁ କହିବୁ ଆଉ ଥରେ ପଢିବା ପାଇଁ ସେମିତି ସୁଯୋଗ ଯେତେ ତାପରେ ଦିନକୁ ଦିନ ଆମକୁ ଲେବୁଲ୍ ଟା ବଢୁଛି ଆମକୁ ସେତେ ପ୍ରେସର ତାପରେ କଣ କରିବୁ ତାପରେ କଣ କରିବୁ
ହୁଁ। ଏବେ ଆହୁରି ବେଶୀ ବିରକ୍ତ ଲାଗୁଛି କୁଆଡେ ଯିବା ଆସିବା ନାହିଁ।
ବେକାର ଲାଗୁଛି ଘରେ ଖାଲି ବସି ମୋବାଇଲ ଆଉ ଟିଭି ଏଇଗୁଡା ସବୁ ଆଉ କିଛି ବି ମାନେ ନାହିଁ।
ମୋବାଇଲ ଦେଖିବୁ ତ କେତେ ଦେଖିବୁ ମୋବାଇଲ ଦେଖି ଦେଖି ବିରକ୍ତ ଲାଗୁଛି।
ହଁ ବା ଆଗରୁ ମାନେ ଯେତେବେଳେ ମାନେ ଦଶମ ପ୍ଲସ ଟୁ ଟାଇମ ରେ ଖାଲି ଫଟୋ ଉଠିବାକୁ ଏତେ ଇଣ୍ଟରେଷ୍ଟ ଲାଗେ ଖାଲି ଏମିତି ସୁଯୋଗ ଖୋଜୁଥିବୁ କେମତି ଫଟୋ ଫଟୋ ଉଠେଇବୁ ଇଏ ଉଠେଇବୁ ଏବେ ମାନେ ସବୁ ଥାଇକି ବି ସବୁ ଥାଇକି ବି ମାନେ ଇଚ୍ଛା ହଉନି କିଛି ଆଗରୁ ମାନେ କେତେ ଭଲ ଲାଗେ ସବୁ
ହଁ ହିଁ ଏବେ ଭଲ ନୂଆ ନୂଆ ଫୋନ ମାନେ ଥାଇକି କ୍ୟାମେରା ପାଖରେ
ହଁ ଥାଇ କ୍ୟାମେରା ଥାଇ କି ରିଲସ ବି ମାନେ ଏଗୁଡା ସବୁ କରିବା ପାଇଁ ବି ମନ ନାହିଁ ସେତେବେଳେ ନ ନଥିବ ସେତେବେଳେ ଆମେ ଗୋଟେ ରିଲ୍ସ୍ କଣ ମାନେ ଗୋଟେ ଦିନରେ ପନ୍ଦର କୋଡିଏ ଟା ରିଲ୍ସ କଲେ ବି ଶାନ୍ତି ନୁହଁ
ହୁଁ ସେଇଆ ବା
ଖାଲି ବାଡେଇ ଛାଟୀ ହେଇକି ଦେନ୍ ରିଲ୍ସ ପାଇଁ କିନ୍ତୁ ଦେଖା ବେଳକୁ ଏ ଏବେ ସବୁ କିଛି ଥାଇକି ମଧ୍ୟ ମାନେ କିଛି ଇଚ୍ଛା ହଉନି କରିବା ପାଇଁ
ଏମିତି ଫାଙ୍କାରେ ବସୁଛନ୍ତି ସେମିତି ଆଉ କିଛି ବି ଇଚ୍ଛା ହଉନି କରିବାକୁ ସେତେବେଳେ ଫାଙ୍କା ନଥାଇକି ବି ଇଛା ହଉଥିଲା ଟିକେ ଫାଙ୍କା ମିଳିବ ମାନେ ଫଟୋ ଉଥା ରିଲ୍ସ କର ଏଗୁଡା ସବୁ ଏବେ କିନ୍ତୁ
ହୁ
ଆଉ
ଆଜି ଗୋଟେ କମେଡି ଦେଖୁଥିନି କହିଲା ଆଉ ଯୋଉ ମ ମାନେ ଜାତୀୟ ସାପ କଣ ସେ ଗୋଟେ ଛୁଆଟା କହିଲା ଆଉ କାଣ୍ଡ ନଳ କହିଲା କଆଁ ପାଇଁ କାଣ୍ଡ ନାଳ କହିଲା। କି ଆଉ କାଣ୍ଡନଳ ଟା ସବୁବେଳେ ଦେଖା ହଉଛି ସେଇ ନାଗି ସେ ହଉଛି ଜାତୀୟ।
ଏଁ ବର୍ଷା ଦିନେ କାଣ୍ଡ ନଳ ଦେଖା ହୁଏ ସେ ସେଥିପାଇଁ କହିଦେଇଛି।
କାଣ୍ଡ ନଳ ର ମାନେ ଅଧିକ ମାନେ କଅଁ କହିଲ। ସ ମାନେ ସବୁବେଳେ ଦେଖାଯ ଯାଇ ସିଏ ଆମେ ଯୋଉଠି ବି ଦେଖୁ ଗୋଟେ ଲୋକ ମାନେ କହିବେ ଇଆରେ କାଣ୍ଡନଳ ସାପ ହଁ ହ।
ହୁଁ।
ତାନେ ଆଉ ଅଜଗର କୁଆଡେ ଯିବା।
ହୁଁ ହୁଁ ହୁଁ।
ହୁ ହୁ।
ଏବେ ଛୁଆ ତ ବେଶୀ ଖାଲି ମୋବାଇଲ ଆଡିଟେଡ୍‌ ଛୋଟ ଛୁଆ ବି ଫୋନ ନ ଦେଖିଲେ ଖାଉନାହାନ୍ତି
ଖାଉନାହାନ୍ତି ହଁ।
ଟିଭି ବି ଛୁଆ ଆଉ ଏତ୍‌ ସେ ଦେଖୁନାହାନ୍ତି ଆମେ
ଟିଭିରେ ଆଉ ଆମେ ଛୋଟ ବେଳୁ ଟିଭିରେ କାଲି କାର୍ଟୁନ ଦେଖିବା ପାଇଁ କେତେ ଇଏ ହୋଉ। ଛୋଟବେଳର ମାନେ ଯୋଉ କାଟୁନ ଫାଟୁନ୍‌ ମାଡ ଗୋଳ ସିଏ କଇବ ମୁଁ ଏଟା ଦେଖିବଇଏ କଇବ ମୁଁଏଟା ଦେଖି ବି।
ହଁ ବା ଖାଇବା ଟାଇମ ରେ ବସ୍ଥି ବନେଇ ଯାଉଚୁନା ଟିଭି ଟ। ଲଗେଇ ଦେଇ କାର୍ଟୁନ ଲଗେଇ ଦଉ।
ଆମେ ମାନେ ବସିଥିବୁ ନଅଟା ସାଢ଼େ ନଅଟା ବେଳେ ପାୱାର ରେଞ୍ଜସ ଦିଏ। ସେଇଗୁରାକୁ ଦେଖିବା ପାଇଁ ପ୍ରୁରାୟ ମାନେ ଆମେ ସମସ୍ତେ ଆମ ଘରେ ସମସ୍ତେ ସେଗୁରା ଭଲ ପାଆନ୍ତି। ସିଏ କଇବ ମୋର ପିଙ୍କ୍ କଲର ଇ କଇବ ମୋର ରେଡ୍‌ କଲର ମାନେ ଏଇଗୁଡା ଦେଖିବା ପାଇଁ ପୁରା ମାନେ
ମତେ ବି ସେଇଟା ବଢିଆ ଲାଗେ।
ହୁଁ କିନ୍ତୁ ଏବେ ଛୁଆରୋ ଯୋଉ କାଟ୍ କାଟୁନ ଆଉ ଦେଖୁଚ଼ନ୍ତି ଟିଭିରେ ଟିଭିରେ ଏତେ ବେଶୀ କାଟୁନି ଉପରେ ବି ଚାଲୁନି।
ଚାଲୁନି ଟୋଟ୍ଟାଲି କ ମାନେ ଏବେ ତ ପ୍ରାୟ କମେଡି ବେଶୀ ସେଉଡ଼ା ସବୁ ଚାଲିଚି। କାର୍ଟୁନ ଫାଟୁନ ସେଗୁଡା ଆଉ କିଛି ନାହିଁ।
ଆଉ ଟିଭିରେ ଖରାବେଳେ ବି ମାନେ ଭଲ ଲାଗେ ସବୁ ମୁଭି ଦେଖିବା ପାଇଁ।
ହୁଁ ଆଗରୁ ଦିଟା ବାଜିବ ମାନେ ମୁଁଭି ଆଗରେ ଲଗେଇ ଦେଇ ବସିବେ ଦିନ ପାଞ୍ଚଟା ପର୍ଯ୍ୟନ୍ତ ମୁଁ ସେଗୁଡାକ ଦେଖେନି।
ଆଁ ମୁଁବି ନା ଫୁବି କିଛି ଇଚ୍ଛା ହୋଉନି ଆଉ ଦେଖିବା ପାଇଁ।
କିଛି ମୋବାଇଲ ଅଛି ନା ସବୁ ଅଛି ମୋବାଇଲ ବିଲକୁଲ୍ ଦେଖି ଦେଖି ବିରକ୍ତ ଲାଗୁଚି।
ମୁଁ ମୁଁ ତ ୟୁଟ୍ୟୁବ କୁ ଟୋଟାଲି ଯାଉନି ମୁଁ ସେଇ ଇନଷ୍ଟାଗ୍ରାମରେ ଯାହା ଟିକେ ଫୋନ କରିକି ରିଲସ ଦେଖିଆକୁ ପଡୁଛି ନହେଲେ ଆଉ ରିଲକୁ ଛାଡିଦେଲେ ଆଉ ତୁ ଇଷ୍ଟ୍ ମାନେ ୟୁଟ୍ୟୁବ ରେ କଣ ଦେଖିବୁ?
ୟୁଟ୍ୟୁବ ରେ କଣ ଟେ ଆଗୁରୁ ଇଷ୍ଟା ଏବେ ଚାଲୁନି ବୋଲି ୟୁଟ୍ୟୁବ ସବୁ ଖାଲି ୟୁଟୁବ ଏବେ ଖାଲି ଇନଷ୍ଟା।
ଦେଖିବା ପାଇଁ ସରସ୍ ଗୁଳା ଦେଖିବା ଭଲ ଏବେ ଆଉ ମାନେ ୟୁଟ୍ୟୁବ ରେ ବି ଦେଖିବା ଏତେ ଇଚ୍ଛା ହୋଉନି।
ୟୁଟ୍ୟୁବ ଟୋଟାଲି ଖୋଲିବାକୁ ତ ଇଚ୍ଛା ହୋଉନି ଆଉ।
ମୁଁ ଭାବୁଚି ମାନେ ମୁଁ ଦିନେ ମୁଁ ଟାଇମ୍ କଣ କରିବି କେମିତି କଣ ଦିନ ଉରା ମ୍ୟାନେଜ କରିବି ମୁଁ କରିବି ଏ ଗୋଟେ ରୋ ଟିମି କହୁଚି ଯାଇଚି ଭୋରୁ ଉଠିବି। ଯୋଗ କରିବି ଦିନେ କଲି ହେଇଗଲା ଆଉ ତାପର ଦିନ ଠୁ ଶୋଇଲି। ଦିନେ ଉଠିଗଲି ପାଞ୍ଚଟାରେ ଦିନେ ଉଠି ପାଞ୍ଚଟାରେ ଯୋଗ କରିଆ କରିଦେନି।
ହୁଁ।
ହୁଁ ତାପରେ ସଇଲା ତାପରେ ଦିନ ଦେହ ହାତ ଦରଜ ହେଇଗଲା ଉଠିଲି ନଅଟାରେ ଏକା ଥରେ।
ହୁଁ ହୁଁ ଶୋଇବା ଟା ତ ଯିବନି ଆଉ।
ହଁ ବା। ହେ ରାତି ହେଇଯାଉ ଜଲ୍ଦି ଶୋଇ ପଡ଼ିଲେ ବି ଦିନରେ ସେଇ ତଥାପି ସେଇ ଲେଟ୍।
ହୁଁ।
ଦିନରେ କଣ ରୋଷେଇ ବାସ କରିଚ ନା?
ନାଇଁ ଘରେ ମା ହରିଆ କରୁଛନ୍ତି ମୋ ଦେହ ଭଲ ନାହିଁ ମୁଁ ଶୋଇଚି ଆଉ।
ହଁ ତମେ ଯୋଉ ଖରା ବେଳେ ରୋଷେଇ କରୁଛନ୍ତି ମାନିବାକୁ ପଡିବ ନା।
ହୁଁ ସେ ଯୋଉ ଗରମରେ ଟିକେ କରିନଥିବ ପୁରା ଝାଳରେ
ସେମାନେ ମାନିବାକୁ ପଡିବ ନା ବହୁତ ପରିଶ୍ରମ କରୁଛନ୍ତି ମାନେ ଖାଇବା ବନେଇବା ଟା ବି ଏତେଟା ଇଜି ନୁହଁ।
ସେଇୟା କେମିତି ରାତିରେ ହେଇଛି ଏବେ ଗରମ ଦିନରେ ଅଧିକ ରୋଷେଇ ସେଇ ଗଲୁ ଆହୁରି ବେଶୀ ଚିଡା ଚିଡା ଲାଗୁଛି।
ହଁ ଭିନ୍ନ ଭିନ୍ନ ପ୍ରକାର ସମସ୍ତଙ୍କର ଅବଜେକ୍ସନ।
ହୁଁ। ତୁ ଥୋ।
ହଉ କଣ କର ଆଉ କେତେବେଳେ କଲ୍ କରିବି ଆଉ।
ହଁ।